ହ୍ୟାଲୋ ବନ୍ଧୁ।
ହଁ କଣ କରୁଛନ୍ତି ଆପଣ?
ହଁ ମୁଁ କହୁଛି ଯେ ଚିଲିକାରେ ଅନେକ ଅନେକ ପକ୍ଷୀମାନେ ସାୟନ୍ତନ କରିବାକୁ ଆସନ୍ତି।
ଆଚ୍ଛା ଆଚ୍ଛା ଆପଣ ତାହଲେ ଯାଇଥିଲେ ଏବେ କେବେ
ଆମେ ଆମର ଯିବାର ପ୍ଲାନ୍ ଅଛି ଯିବୁ ଆମେ ସବୁ କୋଚିଂ ପିଲା।
ଆଚ୍ଛା ଆଚ୍ଛା କେବେ କଣ ଯାଉଛନ୍ତି?
ଆମେ ଭାବୁଛୁ ଏବେ ତ ଖରା ଛୁଟି ଅଛି ଆମର କଲେଜ ଗୋଟେ ଯୋଉ କଲେଜରେ ଗୋଟେ ଗୋଟେ ଭଲ ପଦକ୍ଷେପ ରାସ୍ତା ନେଇ ଗୋଟେ କ୍ୟାରିୟର ଗଠନ ହେଲା ପରେ ଆମେ ଭାବୁଛୁ ଯିବୁ ବୋଲି ରଥଯାତ୍ରା ପରେ କଲେଜ ଗୋଟେ ଆଡମିସନ ହେଇଗଲା ପରେ ଭଲ କଲେଜ। ତ ଭାବୁଛୁ ଯିବା
ଆଚ୍ଛା। ବେଶ ବଢିଆ କଥା। ସେ ବି ଟିକେ ସମୟ ବିତେଇବ ବହୁତ ଆନନ୍ଦିତ ହବ ଅତି ଆପଣଙ୍କର ମଣ।
କଣ କହିଲେ?
ମୁଁ କହିଲି ସାଥିରେ ବି ସମୟ ବିତେଇ ବନ୍ଧୁ ମାନଙ୍କ ସହିତ ବହୁତ ଆନନ୍ଦିତ ବି ଲାଗିବ।
ନା ବନ୍ଧୁ ମାନେ ତ ଆମର କେ ନାହାଁନ୍ତି ବନ୍ଧୁ ସବୁ ଯେ ଆମର ଥିଲେ କୁ ସେ ସବୁ ଶତୃ ପରି। ଯେ ଥିଲେ ସେ ପାଞ୍ଚ ଜଣ ପଳେଇଲେ।
ଆଚ୍ଛା ଏବେ ଆଉ କେ ନାହାଁନ୍ତି?
ସେ ଯିଏ ପାଞ୍ଚ ଜଣ ଥିଲେ ସାରଙ୍କ ମୁଖରେ ଆଁ ଏଁ ଅ ଦୁ ଅ ଅଭାଷା ବ୍ୟବହାର କରି ସେ ଏମ ପଳେଇଥିଲେ କୋଚିଂ ଉଁ ଟ୍ୟୁସନ ରୁ।
ଆଚ୍ଛା ଆଚ୍ଛା ଏମିତି ଦୁଷ୍କର୍ମ କାମ କାହିଁ କଲେ ସେମାନେ?
ସେମାନେ ବହୁତ ବଡ କାହାଣୀ ସେଟା ମତେ ବି ଏ ବ ବର୍ଣ୍ଣନା କରିବାକୁ ଭଲ ଲାଗୁନି ତାଙ୍କ କଥା ଉଠେଇକି କଣ ଆମକୁ ମିଳିବ। ତ ମୁଁ କହୁଥିଲି ଯେ ଆପଣଙ୍କର ମାମୁଁ ଘର ପୁରୀ କହୁଥିଲେ ଆପଣ ବୋଧେ?
ହଁ ହଁ ନିଶ୍ଚୟ।
ତ ପୁରୀ ଶ୍ରୀମନ୍ଦିରରେ ଛପନ ଭୋ ଭୋଗ ବିଶ୍ଵ ପ୍ରସିଦ୍ଧ।
ହଁ ନିଶ୍ଚୟ ଏଇଟା ତ ସମସ୍ତେ ଜାଣିଛ।
ମାଟି ହାଣ୍ଡିରେ ରନ୍ଧା ଯାଉଥିବା ଏଇ ଅର ଅଭ ଅଭଡ଼ା ଅନ୍ନ ଡାଲମା ସୁଆଦ ଲାଗେ।
ହଁ ଅତୁଳନିୟ ତା ସ୍ୱାଦ।
ହଁ ଓଡିଶାରେ ମୁଣ୍ଡ ପିଛା ଆୟ ପ୍ରତେ ଲକ୍ଷେ ଲକ୍ଷ ଆୟ ବଢ଼ୁଛି ହଜାର ପହ ଟଙ୍କା ଲେଖା ଦିଆଯାଉଛି।
ହଁ ନିଶ୍ଚୟ ନିଶ୍ଚୟ ସବୁଠାରୁ ବଡ଼ ଚାଷୀ ମାନେ ବି ଏତ ଏବେ ଚି ବର୍ତ୍ତମାନ ଚାଷୀ ମାନଙ୍କ ପାଇଁ ବହୁତ ଖୁସିର ଖବର କି ରାଜ୍ୟରେ ସରକାର ଚାଷୀ ମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦଉଛନ୍ତି ସେଇଟାପୁଣି ଜିରୋ ପରସେଣ୍ଟ ସୁଧରେ। ଏହାଠୁ ବଡ ଖୁସ ଖୁସି ଖବର ଆମ ଚାଷୀ ମାନଙ୍କ ପାଇଁ କଣ ହେଇପାରେ କୁହନ୍ତ?
ଏଇଟା ହଉଛି ସବୁ ଗୋଟେ ଇଏ ମତେତ ଲାଗୁନି ମତେ ମ ଆମ ଘର ପାଖରେ ଜାଣିଛନ୍ତି ଗୋଟେ ରଙ୍ଗ ମିସ୍ତ୍ରୀ ଆସିଥିଲା ତ ସେ ରଙ୍ଗ ମି ସେ ଭଲ କାମ କଲାନି ତ ଯେହେତୁ ଆମେ ତାକୁ ବାହାର କରିବାକୁ ଚାହୁଁଛୁ, ତ ସେ ରଙ୍ଗ ମିସ୍ତ୍ରୀକୁ ଆମେ ଯେତେ ଶୀଘ୍ର ହବ ଆମେ ବିଦା କରିବା ସେ ରଙ୍ଗ ମିିସ୍ତ୍ରୀ ଆମ ଘରକୁ ଉଁ ଭଲ କଲର ନଦେଇ, ଅଲଗା କଲର ଗେରୁଆ ରଙ୍ଗରେ ରଙ୍ଗି ଦେଇ ଯାଇଛି। ବୁଝିଲେ?
ଆଚ୍ଛା ଆପଣ କୋଉ ରଙ୍ଗ କହିଥିଲେ କି?
ତାଙ୍କୁ ଆମେ କହିଥିଲୁ, ଆମର ଯେପରି ଘର ଦେଖାଯିବ ସୁନ୍ଦର ଆମର ଯେପରି ହଳଦିଆ ରଙ୍ଗ ଦବାକୁ ତ ସେ ଅଲଗା କଲରକୁ ପଳେଇଲେ
କଣ ଜଣେ ଜଣେ ସେମିତି ଥାଆନ୍ତି
ର ହଁ ଏହାର ଅର୍ଥ ହେଉଛି, ଆୟ ଖର୍ଚ୍ଚ ସଞ୍ଚୟ ଓ ଅ ନିବେଶକୁ ସମସ୍ତେ ଭଲ ଭାବରେ ଚଳନ କରିବା।
ନିଶ୍ଚୟ ନିଶ୍ଚୟ ଆଉ ଜାଣିଛନ୍ତି କି, ଆମର ଓଡିଶାର ଜି ଏସ୍ ଡି ପି। ପ୍ରାୟ ନଅ ଦଶମିକ, ପାଞ୍ଚ ଲକ୍ଷ ଏକ କୋଟି ଟଙ୍କା ଛୁଇଁବାର ଅନୁମାନ କରାଯାଉଛି। ଓଡ଼ିଶାରେ ଏବଂ ଓଡ଼ିଶାରେ ପ୍ରତିଟି ଘରେ ଲୋକପ୍ରିୟ ଖାଦ୍ୟ ପଖାଳ ଏବଂ ଏହା ସହିତ ଶାଗଭଜା, ଆଳୁ ଭର୍ତ୍ତା ଏବଂ ମାଛ ଖାଇବା ଲୋକ ଅଧିକ ଭଲ ପାଆନ୍ତି। ଆପଣ ଶାକାହାରୀ ସିନା ଆମିଷ ଖାନ୍ତି।
ବୁଝିପାରିଲିନି ଆମ ଗାଁ ରେ
ନା ନା ଆପଣ ସାାକାହାରୀ ନା ଆମିଶ ଖାଆନ୍ତି?
ନା ମୁଁ ତ ଆମିଷ, ମତେ ଭଲ ଲାଗେନି ଖାଇବାକୁ ପଶୁ ପକ୍ଷୀଙ୍କୁ। ହତ୍ୟା କରି ଖାଇବାକୁ ଭଲ ଲାଗେନି, ତ ମୁଁ ଆମିଷ ଛାଡି ସାରିଛି ଚତୁର୍ଥ ପଞ୍ଚମଠାରୁ ଛାଡ଼ି ସାରିଥିଲି ଆମିସ। ମୋତେ ବି ଇଚ୍ଛା ହୁଏନି। ତ ଘରେ ଜବରଦସ୍ତି ଦିଅନ୍ତି, ଯେତେବେଳେ ଆମିଷ ହୁଏ, ଘରେ ଯେତେବେଳେ ଖାଉଛନ୍ତି ଜବସ୍ତି ପ୍ରଦାନ କରୁଥିଲେ, ଚତୁର୍ଥ ପଞ୍ଚମ ବେଳେ ତ ମତେ ବି ଇଚ୍ଛା ହୁଏନି ଆମିଷ ଖାଇବାକୁ, ତ ମୁଁ ମତେ ଜବରଦସ୍ତି ଦେଇ ଦିଅନ୍ତି, ତ ସେତେବେଳେ ମୁଁ ଖାଉଥିଲି।
ଆଚ୍ଛା ଆଚଛା ନାଇଁ ନାଟା ଉଚିତ ଧାରଣା ଲୋକ ହତ୍ୟା କରି ଖାଇବା ଘୋର ଘୋର ପାପ। ଠିକ ଭାବିଛନ୍ତି ଆପଣ।
ବାକି ଯେତେବେଳେ ଘରେ ଦିଅନ୍ତି, ଜବରଦସ୍ତି ଦିଅନ୍ତି, ତାପରେ ମୁଁ ପଞ୍ଚମ ଶ୍ରେଣୀର ପଦକ୍ଷେପ ନେଲି ଯେ ଜବରଦସ୍ତି ଘରେ, ଝଗଡ଼ା କରି, ତ ଆମିଷ ମୁଁ ଛାଡ଼ିଦେଲି।
ଆଚ୍ଛା ବେଶ ଠିକ୍ କରିଛନ୍ତି ଆପଣ।
ସେ କହିଲେ ଆମିଷ ଖାଉନ, ତୁମର ହ ହାଡ଼ ଦୁର୍ବଳ ହେବ। ତୁମେ ଦେଖିପାରିବ ନାହିଁ କିଛି।
ବିଲକୁଲ ବିଲକୁଲ ସେଟା ସେଟା ମିଥ୍ୟା କଥା।
ତ ଆପଣ ଖାଉଛନ୍ତି ଆମିଷ ନା ଖାଉନାହାନ୍ତି?
ମୁଁ ଆମିଷ ହଁ ସେଇ ଚିକେନ ଛଡ଼ା ଆଉ କିଛି ଏତରେ ମୋର ନାହିଁ। ମାଛ ବି ମୋର ଏତେ ପସନ୍ଦ ନୁହଁ, ଚିକେନ ବି ଧୀରେ ଧୀରେ ଲୋଭ ଛାଡିଗଲାଣି। ଏବେ ଅଣ୍ଡା ଟିକେ ଟିକେ ଯାହା ଖାଉଛି, ତାକୁ ବି ଆଉ କେତେ ଦିନ ପରେ ଛାଡ଼ିଦେବି।
ହୁଁ ଭଲ କଥା ତା ଅଛି ଆକୁ ପସନ୍ଦ ଅଛି ଖାଇଲେ ଚଳିବ ମତେ ତ ମତେ ଆରମ୍ଭରୁ ହିଁ ଯେତେବେଳେ ଆମର ଘରେ ଉ ଯାଆନ୍ତି ଆମର ବାପା ମା ଯେତେବେଳେ ମାଛ ଆଣିବ ସେତେବେଳେ ଗୋଟେ ଅଲଗା ପରି ସୁ ଗନ୍ଧ ଆସେ ତ ମତେ ବି ଭଲ ଲାଗେନି ସେ ଇଏ। ଆଉ ଘରେ ବି ଏବେ ଘରେ ବି ଏବେ ଉଁ -ଉଁ- ଯେହେତୁ ମୋର ଉଁ- ପିତାଙ୍କର ଓଜନ ବୃଦ୍ଧି ଯ -ଯୋଗୁ ମଝିରେ ବି କିଛି ଜଣ୍ଡିସ୍ ଯେପରି ରୋଗ ହେଇଥିଲା ତ ତାଙ୍କ ତାପରେ ବାଦ୍ ବି ତା ପରେ ପରେ ସେ ମଧ୍ୟ ଛାଡିଦେଲେ ଆମିଷ ଓ ମୋ ମାତା ବି ଛାଡିଦେଲେ ତ ଘରେ ଜେଜେ ତ ସେମିତିରେ ବି ଆମର ଠାକୁରଙ୍କ ପାଖରୁ ବୃନ୍ଦାବନ ଠାରୁ ଦୀକ୍ଷା ନେଇଥିଲେ। ଯେହେତୁ ତ ସିଏ ପିଆଜ ରସୁଣ ବି ଖାଉନାହାନ୍ତି ତ ମା ବି ଧୀରେ ଧୀରେ ଛାଡିଦେଲେ ତ କେବେ ବ- କେବଳ ଆମର ଏବେ ଦାଦା ଖୁଡି ଓ ମୋର ଯଉ ଦାଦାଙ୍କର ପୁଅ ଯିଏ ସେମାନେ କେବଳ ଆମିଷ ଖାଉଚନ୍ତି।
ଠିକ୍ ଠିକ୍ ଏଇ ବୟସରୁ ଆଇଁଷ ଛାଡିଦବା ତ ଆଗକୁ ଆଉ କିଛି ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି କିଛି ଆପଣଙ୍କୁ ଅସୁବିଧା ସମ୍ମୁଖୀନ ହବାକୁ ପଡିବନି।
ବାକି ଯେତିକି ମୋର ଉଁ- ଜଣାଶୁଣାରେ ଲୋକମାନେ ସେମାନେ କହୁଚନ୍ତି ତା ସେମାନେ ଯେହେତୁ ଯାଉଚନ୍ତି ବ୍ୟାୟାମ କରିବାକୁ ଆଧୁନିକ ଅ- ଜିନିଷ ବ୍ୟବହାର କରି। ଯାଉଚନ୍ତି ଯଉ ମାଗେଣା ଜିମ୍ କିମ୍ବା କିଛି ବି ତ ସେମାନେ କହୁଚନ୍ତି ଅଣ୍ଡା ଆମିଷ ଖାଇଲେ ଦେହ ସ୍ଵାସ୍ଥ୍ୟ ପ୍ରତି ଭଲ ଜଲ୍ଦି ତମର ଅ -ବ- ଦେହରେ ତମର ଅ -ମାଂସ ହାଡ ସବୁ ବୃଦ୍ଧି ହବ।
ଆ ଏଟା ମିଛ କଥା ଅଣ୍ଡା ଖାଇପାରିବନି ଅଣ୍ଡା ଜାଗାରେ ଆମେ ପନିର୍ ବି ଖାଇପାରିବ। ଅଣ୍ଡା ରୁ ଅଣ୍ଡାରୁ ଆମେ ଅଣ୍ଡା ଠାରୁ ପନିର୍ ଠାରେ ଆମେ ଅଧିକା ପ୍ରୋଟିନ୍ ବାହାର- ପାଇପାରିବା।
ପାଇପାରିବ ବାଖି ଅ- ଅଣ୍ଡା ଅପେକ୍ଷା ପନିର୍ ଟା ଟିକେ ଆମୁକୁ ବେଶୀ ଦାମ୍ ଦେବାକୁ ପଡେ ବୁଝିଲି।
ହଁ ହେଇଠୁ ଟିକେ ଦାମ୍ ରେ ଟିକେ
ମୁଁ ଯେତିକି ଜାଣିବାର ପାଇଚି ଚିକେନ୍ ଠାରୁ ଅଧିକା ଟଙ୍କା ରେ କିଣୁଥିବା ଜିନିଷ ହଉଚି ପନିର୍।
ହଁ ନିଶ୍ଚୟ ନିଶ୍ଚୟ।
ଚିକେନ୍ ଆପଣ ଯଦି ଯିବେ ଆ- କୁକୁଡା ଯେ-ଯଦି ଆପଣ ଯିବେ ଆଣିବାକୁ ଦୁଇଶ ଗ୍ରାମ୍ କୁ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ ହବ?
କେତେ ଖର୍ଚ୍ଚ ହବ ହଁ -କି ରେଟ୍ ଏବେ କେତେ କଣ ଅଛି? ମୁଁ ତ ବେଶ୍ କିଛି ଜାଣିନି। ଏବେ ସେ ଦୁଇଶ ଚାଳିଶ୍ କି ଦୁଇଶ ପଚାଶ୍ ଷାଠିଏ- ଷାଠିଏ ଭଳିଆ ଥିବ।
ଦୁଇଶ ଷାଠିଏ ଉଁ- କିିଲୋ?
ହଁ।
ତ ଏଠି ଆପଣ ଯଦି ଅଧ କିଲେ ପନିର୍ ଆଣିବାକୁ ଯିବେ ଆପଣଙ୍କର ଉଁ -ତିନିଶ ପଚାଶ ଟଙ୍କା ଖର୍ଚ୍ଚ ହବ। ଉପରେ ଆହୁରି ଅଧିକ ଖର୍ଚ୍ଚ ହେବ।
ଏତେ ଚାହିଦା ତାର ତାହେଲେ ମୁଁ ଏତେ ପନିର୍ କିଣିନି କେବେ ତ ମୁଁ ତାର ଦର ବିଷୟରେ ଏତେ କିଛି ଅବଗତା ନାହିଁ।
ସେଟା ଅଧିକ ନିଅନ୍ତି ବାକି ଯେତିକି ଆପଣଙ୍କୁ ଯଦି କିଛି ଚାଲୁ ମିଶା ଉଁ- ପାଉଡର୍ ବାଲା ପନିର୍ ମିଳିବ ତ ସେଟା କମ୍ ଦାମ୍ ରେ ମିଳିଯାଏ ବାକି ଯେତିକି ମୁଁ ଜାଣିଚି ମୁଁ ଆଣିଥିଲି ଥରେ ଅ- ଶହେ ବା ଦୁଇଶ ଗ୍ରାମ୍ ପନିର୍ ଆଣିଥିଲି ତ ସେଟା ନେଇଥିଲେ ସେ ଶହେ ପଚାଶ୍ ଟଙ୍କା ନେଇଥିଲେ ବୋଧେ ଦୁଇଶ ଗ୍ରାମ୍ କୁ। ଶହେ କିମ୍ବା ଶହେ ପଚାଶ ଭିତରେ ଶୁଦ୍ଧ ପନିର।
ଯାହାର ଯେତିକି ଆମେ ଯେତିକି ଆମେ ବେନିଫିଟ ପାଇବା ତାର ଅଧିକା ଦର ଅଛି ମାର୍କେଟରେ ଆଜିକାଲି।
ହଁ ବାକି ଆଜିକାଲି ବାକି କିନ୍ତୁ ସ ବିନା ଆମିଷ ଖାଦ୍ୟ ଖାଇ ଅ ଦେହକୁ ସ୍ଵାସ୍ଥ ରଖିବା ବହୁତ ଇଏ ରହୁଛି ବହୁତ ଆପଣଙ୍କୁ ଅ ଠିକ ସମୟରେ ଖାଇବାକୁ ପଡ଼ିବ ବ ଅନ୍ୟାନ୍ୟ ଯେପରି ଶାଗ ମୁଗ ଆପଣ ଯେମିତି କହୁଛନ୍ତି ଆମ ନା ଖି ପ୍ରତି ଆ ଚୁଟି ପ୍ରତି ଆମକୁ ଦରକାର ଓ ଓମେଗା ତିନି ଦରକାର ଖାଇବା ପ୍ରତି। ତ ଓମେଗା ଥ୍ରୀ ତ ମାଛରେ ଥାଏ ମାଛ ଯୋଉ ଟାବଲେଟ ବିକା ହୋଉଛି ଓମେଗା ଥ୍ରୀ। ତ ସେଇଟା ମାଛ ତେଲ ଅଁ ମାଛ ତେଲରୁ ତିଆରି ହଉଛି ବାକି ଆମେ ତାକୁ କେମିତି ରି ତାକୁ ତା ବଦଳରେ କଣ ଖାଇପାରିବା ଯୋଉଟା କି ଆମକୁ ଓମେଗା ଥ୍ରୀ ଦବ। ତା ବଦଳରେ ଆମେ ଯେପରି ୱାଲନଟ୍ ଖାଇପାରିବା କି ଉଁ ଚିଆ ମଞ୍ଜି ଖାଇପାରିବା ତା ଦେହରେ ବି ଓମେଗା ଥ୍ରୀ ରୋହୁଛି।
ଆଚ୍ଛା।
ସେଟା ମଧ୍ୟ
ଚିଆସିଡ଼ସ ତ ମୁଁ ଡ଼େଲି ସକାଳେ ପିଉଚି।
ଅଁ ଆପଣ ଚିଆସିଡ଼ ପିଉଚନ୍ତି କି ଆମର ବେସିଲ ସିଟ ଖାଉଛନ୍ତି ଯୋଉ ବେସିଲ ସିଟ ଖାଉଚନ୍ତି।
ଚିଆସିଡ୍ସ ଟା ଚିଆ ଚିଆସିଡ୍ସ ଟା ତା ବ୍ଲାକ୍ ଥାଏ ନା ଅଲଗା କଲର ଥାଏ?
ନା ସିଆ ସେଟା ଲୋକ ଟିକେ ଏ ଇଏ ହେ ତାଙ୍କୁ ଟିକେ ମନରେ ଦ୍ଵନ୍ଦ ଥାଏ ତ ସେମାନେ ଭୁଲ ଜିନିଷ ଖାଇ ଖାଇଦିଅନ୍ତି। ତ ସେଇ ବିଷୟରେ ମୁଁ ଆପଣଙ୍କୁ ଆଗାମୀ କିଛି ସମୟ ପରେ ଆପଣଙ୍କୁ ଜଣେଇବି। ଠିକ ଅଛି ଏ ତ ଏବେ ଆ ଆପଣ କଣ କହୁଛନ୍ତି ଆପଣ କାଲି ଯାଉଚନ୍ତି ସକାଳେ ବ୍ୟାୟାମ୍ କରିବା ପାଇଁ?
ହଁ କାଲି ତ ରବିବାର କହିବାକୁ ଗଲେ ମୁଁ ରବିବାର ଦିନ ଆମର ଟିକେ ବିଶ୍ରାମ ଦିନ ର ଖେ କାହିଁକିନା ସପ୍ତାହେ ଯାଙ୍କ ଛଅ ଦିନ କଲା ପରେ ବ୍ୟାାମ୍ ଗୋଟେ ଦିନ ରେଷ୍ଟ ରଖିବା ନିହାତି ଜରୁରୀ ଯେହେତୁ ବଡ଼ିକୁ ଟିକେ ରି ଇକୋଭରିବା ପାଇଁ ସମୟ ମିଳିବ ତ ଭାବୁଚି କାଲି ଯିବିନି ସୋମବାରଠୁ ପୁରା କରିବି ଆଉ।
ହଁ ଏଇଟା ତ ଅବଶ୍ୟ ଠିକ କଥା। ତ ଠିକ୍ ଅଛି ଏବେ ତ ବାକି ସମୟ ହେଇଗଲାଣି ମୁଁ ଏବେ ଯିବି ଖାଇବା ପ୍ର ପାଇଁକା ଯିବି। ତ ଆପଣ ଯେତେବେଳେ ଉଁ କାମରୁ ଇଏ ପାଇବେ ତ ମତେ ଟିକେ ଜଣେଇବେ ଠିକ୍ ଅଛି।
ଠିକ୍ ଅଛି ଠିକ ଅଛି ଜୟ ଜଗନ୍ନାଥ।